ହାଲୋ। ହ୍ୟାଲୋ।
ହଁ ଦିଦି କହୁନାହାଁନ୍ତିି?
ହଁ କଣ କରୁଥିଲ?
ଓହୋ କଣ ଡ୍ୟୁଟି ଥିଲା? ହ୍ୟାଲୋ।
ହଁ ଦିଦି।
ହଁ ମୁଁ କହିଲି ଡ୍ୟୁଟି ଥିଲା କି?
ହଁ ହଁ।
ହ ତୁମ ଡ୍ୟୁଟି ଟାଇମିଂ କଣ?
ଆଚ୍ଛା। ଏଇଟା କଣ ସିଫ୍ଟ ୱାଇଜ୍ ହୁଏ ନା ଏମିତି ଗୋଟେ ଟାଇମ୍ ବେସିସ୍ ରେ?
ଆଜ୍ଞା ସବୁଦିନେ ତ ସମାନ ସିଫ୍ଟିଙ୍ଗ ଥାଏ।
ଭଏସ୍ ଟିକେ ସ୍ଲୋ ଶୁଣା ଯାଉଛି।
ମାନେ କାମ ଯେତିକି ଯୋଉ ଦିନ ରୁହେ।
ଆଚ୍ଛା ଏବେ କୋଉଠି ରହୁଛକି?
ହଁ ଟିକେ ଅ ବଡପାଟିରେ କହିବ ହେଲା। ଶୁଣା ଯାାଉନି ଠିକ୍ ସେ। ଓକେ।
ମୁମ୍ବାଇରେ।
ଆଚ୍ଛା, କେତେ ଦିନ ହେଲା ଜବ୍ କଲଣି?
ହେଇଗଲାଣି ପାଞ୍ଚ ବର୍ଷ।
ପାଞ୍ଚ ବର୍ଷ, ମାନେ ସେ ମୁମ୍ବାଇରେ? ଓ ଏଇଟା କଣ ଷ୍ଟାର୍ଟିଂ ଜବ ନା ଆଗରୁ କରୁଥିଲ?
ଷ୍ଟାଟିିଙ୍ଗ ଜବ।
ଓହୋ ମାନେ ଆର କେମତି କଣ ମୁମ୍ବାଇ ଓଡିଶାରୁ ମୁମ୍ବାଇ କେମ ମାନେ ଇଣ୍ଟରଭ୍ୟୁ କେମିତି କଣ ଥିଲେ, କେମିତି ଜାଣିଲ ତା ବିଷୟରେ?
ଆମର ଜଣେ ଥିଲେ ଭାଇ ହିସାବରେ ହେବେ, ବଡ଼ ଭାଇ ଜଣେ ଥିଲେ। ତାଙ୍କରି ମୋର ଷ୍ଟଡି କମ୍ପ୍ଲିଟ ହେଲା ପରେ ସିଏ ହିଁ ମତେ କହିଲେ ଏମତି ଏମିତି ସେଠେ ରହୁଛି ସବୁ ଭଲ ଖୁସି ଖସ ଅଛି ଆଉ ଯାଇକି ଗୋଟେ ଚେକ କରିକି ଆସ, ଆସିଥିଲି ଆସିଲା ପରେ ଭଲ ଲାଗିଥିଲା ମତେ, ସେବେଠୁ ତ ଏଇ
ହଁ ହ। ଆଉ ତମର ଯୋଉ ଇଣ୍ଟରଭ୍ୟୁ ଟା ଅନଲାଇନ ଥିଲା ନା ଏମତି ଅଫଲାଇନ୍?
ଆଚ୍ଛା ତମେ ସେଠିକି ଗଲ, ଗଲା ପରେ ଇଣ୍ଟରଭ୍ୟୁ ରହିଲା, ମାନେ ତାପରେ ସେଠୁ ସିଲେକ୍ସନ ହେଲା ପରେ ସେଠି ଜବ୍ ମିଳିଗଲା।
ଟ୍ରେନିଙ୍ଗ ରହିଲା କେତେ ମାସ ଦୁଇ ତିି ମାସ ଖଣ୍ଡ ତାପରେ
ଓହୋ ମାନେ ଫାଷ୍ଟେ ଟ୍ରେନିଙ୍ଗ ପିରିୟଡ଼ରେ ଥିଲ?
ହୁଁ।
ହଁ ହଁ ସେ ଟ୍ରେନିଂ ରେ ମାନେ କଣ କଣ ସବୁ ଶିଖେଇଲେ? ତମକୁ କୋଉ କାମ ବିଷୟରେ?
ଅଛି ସବୁ
ଟ୍ରେନ ରୁ ସବୁ ଆମର ଓ ପାର୍ଟ ଗୁଡାକୁ ଚିହ୍ନେଇବା ପାଇଁ ଆଗେ ସମସ୍ତେ ସେ ମାନେ ଯାଏ ଯେମତି କଣ କଣ ବ୍ୟବହାର ହଉଛି ସେଠ ବନେଇବା ପାଇଁ, ତାପରେ ଲୁହା ଟା କେମିତି ତାକୁ ମାନେ କେତେ ଟମ୍ପଚରରେ ତାକୁ ଇ କରିକି ସେ ବନେଇଲି ସେ ଭଲସେ ତିଆରି ହବ ଆଉ ବହୁତ ଦିନ ଲାଷ୍ଟିଙ୍ଗ କରିବ ଏସବୁ ବିଷୟରେ କହିଲେ।
ଆଛା। ଆଗରୁ ଏ ବିଷୟରେ କିଛି ତମଙ୍କର ମାନେ ନଲେଜ ଥିଲା, ନା ଷ୍ଟାର୍ଟିଙ୍ଗ ସେମିତି ମାନେ ରହିଲା ଶିଖିବା ପାଇଁ?
ଟ୍ରେନିଂରେ ହୀଂ ଯାହା ଯେମିତି ହେଇ ହେଇ ନାଲେଜ୍ ହେଲା।
ମାନେ ଆଗରୁ ସେଇ ବିଷୟରେ କିଛି ଜାଣିନଥିଲ?
ହଁ।
ଓହ। ତ କେମତି କଣ ତମର ଏସପିରିଏନ୍ସ ରହିଲା? ଓଡିଶାରୁ ଡାଇରେକ୍ଟ ମୁମ୍ବାଇକୁ ଗଲ ତାର ଜର୍ନି କେମିତି କଣ ଥିଲା?
ହୁଁ ଆସ୍ତେ ଆସ୍ତେ ଟିକେ ତ ନର୍ଭ୍ସ ନେସ ଥିଲା। ଫାଷ୍ଟ ଥରକୁ ଆସିକି ଗଲା ପରେ ସେକଣ୍ଡ ଥର ପାଇଁ ତ ପୁରା ବହୁତ ମାନେ ଏକ୍ସାଇଟେଡ ଆଉ ବହୁତ ବଢିଆ ଲାଗୁଥିଲା। ତାମ କରିବା ପାଇଁ ବି ବହୁତ ତାପରେ ସମସ୍ତେ ଆଉ ବି ଦି ଚାରଟା ଫ୍ରେଣ୍ଡ ଆସିଲେ ହେରି ଓଡିଶାରୁୁ।
ଓହୋ ହୁଁ ହୁଁ। ମାନେ ଷ୍ଟାର୍ଟିଂରେ କେହି ତମର ମାନେ ଓଡ଼ିଆ ଫ୍ରେଣ୍ଡ ନଥିଲେ।
ନାଇଁ ସେ ଭାଇ ଜଣେ ଯାହା ଥିଲେ ସେ ଆଗରୁ ରହୁଥିଲେ ସେ ସେଥିାଇଁ।
ସେଠି ମାନେ ଏବେ କେମିତି କଣ ମାନେ ଗରମ ର କେମିତି ଅଛି? ଓଡିଶାରେ ତ ଏଠି ବହୁତ ଗରମ ହଉଛି ତ ସେଠି ଗରମ କେମିତି କଣ ଅଛି?
ଏଠି କମ ଅଛି ଏବେ।
କମ୍ ରହୁଛି?
ହଁ ଥାର୍ଟୀ ଫାଇବ ଭିତରେ ଥିବ ବୋଧେ ଥାର୍ଟି, ଥାର୍ଟୀ ପାଇବ ଥାର୍ଟୀ ସିକ୍ସ୍।
ହୁଁ ହୁଁ, ଯେ ତମେ ମାନେ ଯୋଉ ରହୁ ଛ ମୁମ୍ବାଇରେ ଅଫିସ ର କେମତି କଣ ରହୁଛି କେତେ ଡିଷ୍ଟାନ୍ସ ରେ ରହୁଛ? ଅଫିସ୍ ଟୁ।
ଅଫିସରୁ ହାଫ୍ କିଲୋ ମିଟର ହବ।
କେମିତି ଯାଉଛ ମାନେ ଚାଲି ଚାଲିକା ନା କିଛି ଗାଡି ଅଛି?
ବାଇକି ଅଛି ଚାଲିକି ବି ଯାଉଛନ୍ତି ସେମତି କିଛି ନାଇଁ ପାଖରେ ତ ଏତେ
ହୁଁ ହୁଁ। ସେ ଅଫିସ ମାନେ ତମର କେତେ କଣ ସେଇଠି ଷ୍ଟାଫ ରହୁଛନ୍ତି?
ହଁ ୱାନ ଫିଫ୍ଟି ୱାନ୍ ଏଇଟି ଭିତରେ ହବ।
ଅ ମାନେ ଖାଲି ତମ ଡିପାର୍ଟମେଣ୍ଟ ନା ଅଲଗା ପୁଣି କୌଣସି ଡିପାର୍ଟମେଣ୍ଟ ର ବି ରହୁ
ସବୁ ଡିପାର୍ଟମେଣ୍ଟ ସବୁ ଡିପାର୍ଟମେଣ୍ଟ ର ୱାନ ଥାଉଯେଣ୍ଟ ହେବେ ବୋଧେ।
ୱାନ୍ ଥାଉଜେଣ୍ଡ ଏଭବ ହେବ।
ହୁଁ।
ସେଠି ମାନେ କଣ କଣ ଖାଲି ପାର୍ଟସ ଉପରେ ତମର ଅଛି ଗାଡିର ନା ପୁରା ଗାଡିର ଟୋଟାଲ ଯାହାବି କିଛି ତାର ମାନେ ମାନୁଫାକ୍ଚରିଂ ହଉଛି ସେଇ ସବୁ ଉପରେ ନା ଖାଲି ଏମତି ଖାଲି ପାର୍ଟସ ଗୁଡାକ ତମେ ବିକ୍ରି କରୁଛ?
ଏଠି ସବୁ ଗାଡିର ଇଞ୍ଜିିନ ପାର୍ଟ ନେଇକି ତାର ବଡି ପାଟ ସବୁ ଜିନିଷ ବନିଆରେ। ବାକି ରହିଲା ଏଠି ତାର ସବୁ ପାର୍ଟ ତିଆରି ହେଲା ପରେ କଲରିଂ ତାର ସବୁ ମେସିନ୍ ଆ ଆଉ ସବୁ ହେଲା ପରେ ପ୍ୟାକିଂ ହେଇକି ସବୁ ଯାଏ ପ୍ରାୟତ ଇଣ୍ଡିଆର ଖାଲି ବାଇକ ପାର୍ଟସ ବାନାହଉଛି ବାକି ଯେତେକ ବନାହଉଚି ସବୁ ଫରେନ୍ କଣ୍ଟ୍ରୀ ର। ଓ।
ତା ଏ ଯୋଉ ଫରେନ୍ କଣ୍ଟ୍ରି ହଁଁ ହଁ ହଁ।
କାର ଯେତେବେଳେ ବାଇକ ପାଇଁ ବନାହଉଚି ତ ହଁ ଏଇଠି ହିଁ ଫିଟ୍ଟିଂ ହେଇଯାଏ। ତ ବାକି ରହିଲା ସବୁ ସେଲିଙ୍ଗ ହୁଏ।
ହୁଁ ହୁଁ ହୁଁ। ମାନେ ପାର୍ଟିସ ଗୁଡାକୁ ଅଲଗା ଅଲଗା ସବୁ ଯୋଉ ମାନେ ଭେଣ୍ଡର ଥିବେ କି ଡିସ ଟିବୁଟର ସେମାନଙ୍କୁ ତମେ ମାନେ ସେଲ କର।
ହୁଁ ଫରେନ୍ ନର ମାନେ ଆସନ ନ୍ତି ତ ପ୍ରତି ଦିଇ ତିନି ମାସରେ ଫରେନର ମାନେ ଆସନ୍ତି ସେମାନେ ଇନଭେଷ୍ଟ ଦେଇକି ଯାଆନ୍ତି ଯେ ଟିକେ ଆମର ଦରକାର ଥାଏ ବୋଲି ତ ସେଇ ଇନଭେଷ୍ଟ ମେଣ୍ଟ ତାଏ ଯେତିକି ମାସରେ କମ୍ପ୍ଲିଟ ହବର ଅର୍ଡର ଥିବ ଗୋଟେ ମାସରେ ଧର ସେମାନେ ଦେଇ ଯେତିକ ତାଙ୍କୁ ସେଇ ହିସାବରେ ଟାଇମ ଦେଇ ଦିଆ ଯାଏ ସେଇ ଟାଇମ ଭିତରେ ତାଙ୍କୁ ଡେଲିଭେରି ଦିଆଯାଏ।
ମାଛ ଏଇଟା ତ ତମର ମାନୁଫାକ୍ଚରିଂ କମ୍ପାନୀ ରହିଲା। ମନୁଫେକ୍ଚରିଂ ରେ କମ ରେଟ ଥାଏ ନା ଯେ ଭେଣ୍ଡ ଠୁ ମାନେ ମନେକର ମତେ ଗୋଟେ ପର୍ଟ୍ସ ଦରକାର ଅଛି। ତ ମୁଁ ଯଦି ତମକୁ ଡାଇରେକ୍ଟ ମାନେ କଣ୍ଟାକ୍ଟ କରିବି। ତ ସେଇଟା ଉ କମ ପ୍ରାଇସ ରହିବ ନା ମୁଁ ଯଦି ଭେଣ୍ଡଠୁ ଆଣିଲି ତାହେଲେ ସେ ଏଠୁ କମ୍ ପ୍ରାଇସ୍ ରହିବ।
ଦି କହିବା ଗଲେ ଡାଇକ୍ଟ କଣ୍ଟାକ୍ଟ ଯୋଉଟା ସେଇଟା ଟିକେ ଆସିବ।
ହୁଁ ହୁଁ ହୁଁ।
ଯଦି ଗେଷ୍ଟ ଭାଇ ଆସିକି ବୁଲିକି ତାପରେ ନିଜେ ହିଁ ଦେଖିକି ତାପରେ ଇନଭେଷ୍ଟ ଦେଲେ ସେଇଟା ଟିକେ ପର୍ଟିକୁଲାର ଅଧିକ ପଡେ କାହିଁକି ନା ଟ୍ୟାକ୍ସ ଆମକୁ ଅଧିକ ପଡେ ନା ସେଥିପାଇଁ।
ହୁଁ ହୁଁ ହୁଁ ହୁଁ। ତ ତମେ ଏଥିରେ ମାନେ ଡାଇରେକ୍ଟ ତମର ସେଲିଙ୍ଗ ନାହିଁ। ତମେ ଯାହା ଭେଣ୍ଡର ମାନଙ୍କ ମାନେ ଦେଇକି ମାନେ ଭେଣ୍ଡର ମାନଙ୍କ ର ଯାହା ବି ରିକ୍ଯୁମେଣ୍ଟ ଥିବ ସେ ରିକ୍ଯୁମେଣ୍ଟ ହିସାବରେ ତମେ ମାନେ ବନାଅ ନା ଡାଇରେକ୍ଟ ବି ଯେ ଚାହିଁଲା ସେ ବି ନେଇପାରିବ।
ଆରେ ସେମିତି ସେମିତି ଏଠି କିଛି ନାହିଁ। ଏଠି ସେ ଭେଣ୍ଡେର ସହିରେ ଥାଏ ଆଉ ବାକି ରହିଲା ସବୁ କମ୍ପାନୀ ସହି ଏଗ୍ରିମେଣ୍ଟ ହେଇଯାଇଛି ସବୁ ଫରେନ କମ୍ପାନୀ ମାନଙ୍କ ସହିତ ସବୁ ଗୋଟେ ଗୋଟେ ଇ ଯେମିତି ଆମେ କହହୁ କହକୁ ଗଲେ ଅଶୋକ ଲେଲାଣ୍ଡ ସହିତ ଗୋଟେଗିମେଣ୍ଟ ତାପରେ ଫରେନରମ ଜେ ବି ଦବୁଲୁ ଏମତି ଗୋଟେ ଅଛି ଆଉ କେବି ର ଗୋଟେ କମ୍ପାନୀ ଅଛି।
ହୁଁ ହୁଁ ତ ସବୁ ଯୋଉ ମାନଙ୍କର ଵା ମାନେ କମ୍ପାନୀ ମାନଙ୍କ ସହିତ ତମାନଙ୍କର ଏଗ୍ରିମେଣ୍ଟ ଅଛି ସେମାନଙ୍କର ଯାହା ରିକୁମେଣ୍ଟ ରହୁଛି ସେଇ ହିସାବରେ ତମେମାନେ ତାଙ୍କୁ ବନେଇକି ଦିଅ।
ହୁଁ।
ଆଚ୍ଛା ଉଁ ହୁଁ। କିନ୍ତୁ ଏମିତି ନିଜ ହିସାବରେ କିଛି ସେମିତି ନଥାଏ ଯେ ଯଦି ଜଣେ ପର୍ସନାଲି ଚାହିଁଲା। ତମମାନଙ୍କଠୁ ଆଣିବା ପାଇଁ ତମ କମ୍ପାନୀରୁୁ ତାହଲେ ସେମିତି ଆଣିପାରିବନି।
ମାନେ ଲୋକ ନେବେନି କଣ ପର୍ସନାଲି ଲୋକଙ୍କର ଏଠି ନବା ପାଇଁ ଜିନିଷ କିଛି ନାହିଁ। ତ ଗାଡିର ହଁ ବିକା ପାର୍ ତାର ଇଞନି ପାର୍ଟ ଗୋଡ଼ା
ବାକି ରହିଲା ବାହାର ପେଣ୍ଟ ଗୁଡା ସେଇଟା କଲେ ଏମତି ଏ ଲୋକ ଏଠୁ ନେବେ ଯାହା ସେ ଉ ଆମର କୁହନ୍ତିନ ସପ ରୁ କିଣିଲେ କି ସେଇଆ। ସେଇରେଟ୍ ରେ ହିଁ।
ହୁଁ ହୁଁ ହୁଁ ହୁଁ ସେଇ ସର୍ଭିସି ସେଣ୍ଟର ରୁ ସେଇ ସର୍ଭିସ ସେଣ୍ଟର ରୁ ବି ମିଳିଲେ ବି ସେ କାରଣ। ସେମାନେ ଇଞ୍ଜିିନ କି ଯାହାବି ପାଟ୍ସ ନେଲେ ବି ନିଜେ ଲଗେଇ ପାରିବେନି ତାଙ୍କୁ ସେଇ ଦୋକାନକୁ ଯିବା ପାଇଁ। ପଡିବ ଲଗେଇବା ପାଇଁ ମାନେ ଇଞ୍ଜିନିୟର ପାଖକୁ ଯାହାବି କିଛି ଲଗେଇବା ପାଇଁ। ତ ସେମାନେ ଡାଇରେକ୍ଟ ନ ନେଇକି ଭେଣ୍ଡର ମାନଙ୍କ ଥ୍ରୁରୁ ନଉଛନ୍ତି ଆଉ। ଓହୋ।
ଇଣ୍ଡିଆ ରେ ଦିଟା ପାଟ୍ ହୁଏନା। ଏଇ ଗାଡି ର ଆଉ ବାକି ରହିଲା ଟ୍ରେନ ର ଖାଲି ଟ୍ରେନ ର ଦିଟା ତିନିଟା ପାର୍ଟ ବନା ହୁଏ ଟ୍ରେନ ପାର୍ଟ ଗୁଡା ଅଧିକ। କଲେ ସେ ଗୋଟାଏ ଗର୍ମେଣ୍ଟ କମ୍ପାନୀ ତ।
ଟ୍ରେନ ର କଣ ପାର୍ଟ ସବୁ ରୁହେ।
ଟ୍ରେନ ର ଏଁ। ତାର ହୁଇଲି୍ କନେକ୍ସନ ର ଗୋଟେ ପାର୍ଟ ହୁଏ ଆଉ ବଗି କନେକ୍ସନ ର ଗୋଟେ ପାର୍ଟ ହୁଏ ଦିଟା।
ହଁ
ଆଉ ଉଁ। ସେ ସକପଚର୍ କନେକସନ୍ ର ଗୋଟେ ପାର୍ଟ ହୁଏ ଏଇ ତିନିଟା ପାର୍ଟ ବନେଇଥାଏ ଏଇଟା ଇଣ୍ଡିଆ ଗମେଣ୍ଟ ତା। ଇଣ୍ଡିଆନ୍ ଗଭରମେଣ୍ଟ ତରଫରୁ ଆକୁରେଟ ହେଇଛି। ତ ଏଥିରେ କିଛି ବାହାର ଜିନିଷ ନାହିଁ କି ଭିତର ଜିନିଷ ନାହିଁ ତ ସେ ଇଏଟା। ପୁରା ନା ମାନେ କଣ୍ଟିନିଓସଲି ଚାଲେ। ଆଉ ବାକି ସବୁ ମାସେ ଦି ମାସ ଏରା ସବୁ ଚାଲେ। ତ ଏଇ କଣ୍ଟିନିଓସଲି ଚାଲିଛି ମୁଁ ପାଞ୍ଚ ଛ ବର୍ଷ ହେଲା ଦେଖିଲାଣି କଣ୍ଟିନିଓସଲି ତାର ସେ ପ୍ରଡକ୍ଟ ସେମିତି।
ହୁଁ ହୁଁ ମାନେ ଟ୍ରେନ୍ ସହିତ।
ହୁଁ।
ଆଛା ହଉ ହଉ। ହଉ ଠିକ ଅଛି ମୁଁ ତମ ସହିତ ପରେ କଥା ହଉଛି ଆଉ ହେଲା।
ହୁଁ।
ହୁଁ ହୁଁ।